ହାଲୋ।
ହାଲୋ, କଣ କରୁଚ?
କଣ କରିବି ଏବେ ଇନର୍ଟନସିପ୍ ତ ସହିଲା ଯାଉଛି ଘରକୁ ଯିବି ଆଉ। ଆଉ ତୋମେ ସବୁ କଣ କରୁଚ?
ଆମର ବି ସେ ସଇଲା ବାହାରୁଚି ଯିବୁ ବୋଲି ଆଉ।
ଓ ହଁ, ହଁ ଖାଇଥିଲି ସାଙ୍ଗ ମୋର ଗୋଟେ ଆଣିି ଥିଲା ଟିକେ ଲଞ୍ଚ ଭାତ ଆଉ ଡାଲି ଆଳୁ ଚକଟା ଆଉ ବଡିଚୁରା ସେଇଥିରୁ ଟିକେ ଟିକେ ଖାଇଥିଲି ଆଉ।
ହଁ ଆଜି ଇଣ୍ଟର୍ନସିପ୍ କେମିତି ଥିଲା? ଭଲ ଥିଲା ନା
ଆଜି ତ ଆମର ଅଫିସି ଆକ୍ଚୁଲି ଇଏ ଚାଲିଚି। ଆ, ସିଫ୍ଟିଙ୍ଗ ଆମର ନୂଆ ଅଫିସ୍ ହଉଛି ତ ସେଥିପାଇଁ ସେଇଟିକି ତ ଏ ତେ ଆମେ ଇଣ୍ଟର୍ନସିପ ଆଜି ହେଇନି ଭଲରେ ଆଉ।
ଓହୋ, ଆଉ ଭ
ହଁ। ହଁ ଘରେ ତ ଭଲ ଥିଲେ, ମାମାଙ୍କ ଦେହ ଟିକେ ଇଏ ହେଇଥିଲା ଖରାପ ଥିଲା, ଏବେ ସିଏ ବି ଭଲ ଅଛି। ବାବାଙ୍କ ଦେହ ବି ଭଲ ଅଛି ଆଉ।
ତୋମ ଦେହ ଭଲ ଅଛି?
ହଁ ମୋର ଦେହ ବି ଠିକ ଅଛି।
ଆଉ।
ଆଉ ସବୁ ସ- କଣ ସବୁ ପ୍ଲାନ୍ ଆଜିର?
ମୋର ସେମତି କିଛି ପ୍ଲାନ୍ ନାହିଁ।
ହୁଁ, ହୁଁ।
ଏବେ ଘରକୁ ଯିବୁ ଆଉ।
ଓହୋ, ଘରକୁ ଯିବାର ପ୍ଲାନ୍ ତାହେଲେ?
ହଁ।
ହୁଁଁ, ହୁଁ ଆଉ ଖାଇଛ କଣ ତୋମେ ଆଜି?
ମୁଁ ଆଜି ଭାତ ଡାଲମା, ଶାଗ ଭଜା ଖାଇଥିଲୁ ଆଉ, ମୋର ଗୋଟେ ସାଙ୍ଗ ଟେ ଆଣି ଥିଲା।
ହୁଁ, ହୁଁ। ଆଉ ତୋମ ଫେବରେଟ୍ ଫୁଡ୍ ସବୁ କଣ?
ଏଇଟି ଫୁ ବିଶେଷ କହିଲେ ଦହିବରା। ଆଉ ଫୁଟ୍ ଭିତରୁ ହଉଛି ସେଉ ଡାଳିମ୍ବ ଏଇ ସବୁ ଆଉ, ଆଉ ତୋମର ନନଭେଜ୍ ରେ କଣ ପସନ୍ଦ?
ହୁଁ।
ନନଭେଜ୍ ରେ କଣ ପସନ୍ଦ?
ମୋତେ ନନଭେଜ୍ ରେ ସ୍ପେସିଆଲି ସେଇ ବିରିୟାନୀ। ଆଉ ରୋଲ୍ ଚାଉମିିନ ବେଶୀ କରି ଚିକେନ ପକୋଡା ବହୁତ ଭଲ ଲାଗେ ମତେ।
ଆଉ ଚିଙ୍ଗୁଡି ଫିଙ୍ଗୁଡି ଏତେ କିଛି ପସନ୍ଦ ନୁହଁ।
ନାଁ ନାଁ ଚିଙ୍ଗୁଡି ମୀଙ୍ଗୁଡ଼ି ମୁଁ ଏତେ ଖାଏନି ମାଛ ତ ବିଲକୁଲ୍ ବି ଖାଏନି ତାର ଯୋଉ ସବୁ କଣ୍ଟା ମତେ ବହୁତ ଡର। ସେଥିପାଇଁ ମାଛ ବି ଖାଏନି ଏଇ ଚିଙ୍ଗୁଡି ଭୋକ କଲେ ବେଳେ ବେଳେ ଖାଏ। ନହେଲେ ଅଧିକାଂଶ ମୋର ଚିକେନ ମଟନ ଏଇ ଟାଇପର।
ଓ ହୋ।
ତମର କଣ ମାଛ ନାଁ ମାଂସ କଣ ଫେବ୍ରେଟ୍?
ମୋର ଚିକେନ ଫେବ୍ରେଟ୍ ମାଛ ମୁଁ ଏତେ ଖାଏନି କାରଣ ମୁଁ କଣ୍ଟା ବାଛି ପାରେନି।
ସେଇତ ସବୁ ପ୍ରୋବ୍ଲେମ୍ ଆଉ କଣ୍ଟା ତା ଦେହେରେ ଆଉ।
ଆଉ ତମକୁ ମାନେ ଗରମ ଭାତ ଖାଇବାକୁ ଭଲ ଲାଗେ ନାଁ ପଖାଳ ଭାତ ଖାଇବାକୁ ଭଲ ଲାଗେ?
ନାଁ ମତେ ଗରମ ଭାତ ଭଲ ଲାଗେ ପଖାଳ ଏତେ ମୁଁ ଖାଏନି। ତମେ?
ମୋର ପଖାଳ ପସନ୍ଦ।
ଭଲ ଆଉ ପୁରା ଓଡିଆ ଛୁଆ ତମେ ଆଉ।
ହୁଁ।
ଭଲ ଆଉ ସବୁ ଘରେ ସବୁ କେମିତି କିଏ ଅଛନ୍ତି ଭଲ?
ଘରେ ସବୁ ଭଲ ଅଛନ୍ତି।
ହୁଁ ହୁଁ ଭଲ ଆଉ। ଆଉ ତମ ଦେହ ସବୁ ପ୍ରାୟ ଭଲ ଅଛି ତ?
ଆଁ?
ତମ ଦେହ ସବୁ ଭଲ ଅଛି ଟି?
ହଁ ମୋ ଦେହ ଭଲ ଅଛି।
ହୁଁ ହୁଁ ହୁଁ।
ତମେ କୋଉଥିରେ ଯିବା ଆସିବା କରୁଛ?
ମୁଁ ବସ୍ ରେ ଆସୁଛି ନହେଲେ ବେଳେ ବେଳେ ମୋ ସାଙ୍ଗ ନେଇ ଆସୁଛି ମତେ ଘରୁ ଆଉ। ତମେ?
ଓ ହୋ ମୁଁ ସେଇ ବସ୍ ରେ ଆସୁଛି ନହେଲେ ବେଳେ ବେଳେ ମୋ ସାଙ୍ଗ ସହିତ ପଳେଇ ଆସୁଛି।
ଓ ହୋ ସେଇ ସାଙ୍ଗ ଅଛନ୍ତି ବୋଲି ଟିକେ ଫାଇଦା ରହୁଛି ଏତେ ବାଟ ଟି ଯିବା ଆସିବା ଭଲ ରହୁଛି।
ହୁଁ।
ହଁ ଆଉ ତମ ଘରେ ସବୁ କିଏ କିଏ ଅଛନ୍ତି?
ବାବା ମାମା ଦିଦି ମୁଁ ଆଉ ମୋ ସାନ ଭାଇଟେ ଆଉ।
ହଁ ଭ ଲ ଆଉ ମୋର ବାବା ମାମା ମୁଁ ଆଉ ମୋର ତ ଭାଇ ଭଉଣୀ କେହି ନାହାନ୍ତି ମୁଁ ଏକୁଟିଆ ଆଉ। ଆଉ ତମ ପାପା ମାମା ସବୁ କଣ ଦେହ ଭଲ ଅଛି ଟି?
ହଁ ବାବାଙ୍କ ଦେହ ଭଲ ଅଛି ମାମା ଦେହ ବି ଭଲ ଅଛି।
ହୁଁ ହୁଁ ଆଜି ଖରା କେମିତି ଥିଲା?
ଆଜି ବହୁତ ଜୋରେ ତ ଖରା ଥିଲା।
ହୁଁ ଆମର ଏପଟେ ବି ବହୁତ ଥିଲା।
ସକାଳ ଆଟାରୁ ପୁରା ଖରା ହେଇଯାଇଥିଲା ବହୁତ ଜୋରେ।
ଏପଟ ସାଇଟ୍ ରେ ବି ବହୁତ ଖରା ଥିଲା ଏବେ ଟିକେ ପାଗ ଡାଉନ୍ କଲା। ହୁଁ ଆଉ ସବୁ ହାଲଚାଲ୍?
ହଁ ଭଲ ସବୁ।
ହୁଁ। ଆଉ ଆଗକୁ ସବୁ ପର୍ବ ପର୍ବାଣି ଆସୁଚି କିଛି ପ୍ଲାନ୍ କରିନ?
ନାଇଁ ସେମତି କିଛି ପ୍ଲାନିଂ ତ ନାହିଁ। ଦେଖିଆ ଆଉ। ଏଣ୍ଡ ମୁମେଣ୍ଟ ରେ ତ ସବୁ ପ୍ଲାନିଂ ହୁଏ, ଏଇଟା ବି ହବ ସେମତି ବୋଧେ ଆଉ।
ହଁ ସେଇଟା ବି ତ ଠିକ୍। ସମସ୍ତଙ୍କର ଏଣ୍ଡ୍ ରେ ପ୍ଲାନିଂ ଆସିଥାଏ।
ଆଉ, ଆଉ ଏବେ ସଣ୍ଡେ କୁ କଣ ପ୍ଲାନିଂ ଅଛି ସଣ୍ଡେ କୁ କଣ ପ୍ଲାନିଂ ଅଛି?
ଥିଲି ମୋ ସାଙ୍ଗ ସହିତ ଟିକେ ମୁଭି ଯାଇଥାନ୍ତି ଦେଖାଯାଉ କଣ ହଉଚି।
ଓହୋ।
ହଁ। ଆଉ ତମ ପ୍ଲାନ ସବୁ କଣ?
ଆମର କିଛି ପ୍ଲାନିଂ ନାହିଁ। ଆମେ ତ ହଷ୍ଟେଲ ପିଲା ଆଲାଉ ନାହିଁ ଆମକୁ।
ଓହୋ। ଆଉ ତମର ଦେହ ପା ଭଲ ଅଛି ତ?
ହୁଁ।
ହୁଁ ହୁଁ। ହଁ ଏବେ ତ ଠିକ୍ ଠାକ୍ ଅଛି ଥଣ୍ଡା ଟିକେ ହେଇଥେଲା। ଏବେ ଭଲ ଅଛି ଆଉ।
ହଁ ପାଗ ଚେଞ୍ଜ ହଉଛି ଯେ ବି ଟିକେ ଥଣ୍ଡା ଧରିଯାଉଚି ଆଉ।
ହଁ। ଆଉ ସବୁ କଣ କୁହ।
ଆଉ ଭଲ ତ
କେବେ ସରୁଚି?
ଆମ ଇଣ୍ଟର୍ନସିପ୍ ତିରିଶ ତାରିଖ୍ ମାନେ ମଙ୍ଗଳବାର ଦିନ ହିଁ ସରୁଚି।
ଓହୋ ତାପରେ ବୋଧେ କଲେଜ୍?
ହଁ ତାପରେ ରିଆଡିମିସନ୍ ହବ। ରିଆଡିମିସନ୍ ପରେ ଭାବିଚି ଘରକୁ ଯିବି ଭାରି। ଘରୁ ଆସିଲା ପରେ ଇଏ କରିବି।
ଅ ହଁ।
ଆଉ ତମର ସବୁ କଣ ପ୍ଲାନିଂ ଅଛି? କଲେଜ୍ କେବେ କଣ ଖୋଲୁଚି କେବେ କଣ ଇଏ ହଉଚି।
କଲେଜ୍ ତ ଏକ ରେ ହିଁ ଖୋଲୁଚି। ତ ଏବେ ତ ଆମର କଣ ନୂଆ ସବୁ ଷ୍ଟାଫ ଆଉଛନ୍ତି କଲେଜ ର ଯୋଉ ପୁରୁଣା ଷ୍ଟାଫ୍ ସେରା ଯାଉଛନ୍ତି ଭାରି ଏମିତିଆ ସବୁ ଚାଲୁଚି ଆଉ। ଏକ ରୁ ତ ଷ୍ଟାର୍ଟ ଅଛି କଲେଜ୍।
ହଁ ପୁରୁଣା ଷ୍ଟାପ୍ ସବୁ ପଳେଇଲେ ନୂଆ ଷ୍ଟାପ୍ ତ ବହୁତ ହଇରାଣ ହବୁ ପାଠ ପଢ଼ା ପାଇଁ। ଆଉ କେମିତି କଣ ଭାବିଚ ସବୁ ମ୍ୟାନେଜ୍ କରିବ ବୋଲି?
ହୁଁ କଣ ଟେ?
ଯୋଉ ପୁରୁଣା ଷ୍ଟାପ୍ ସବୁ ଥିଲେ ନା ସେ ତ ପଳେଇଥିବେ। ତାପରେ ନୂଆ ଷ୍ଟାଫ ଆସିଲେ ତାଙ୍କଠୁ ଯାହେଲେ ଟିକେ ବୁଝିବା ପାଇଁ କଷ୍ଟ ହବ। ତା ବିଷୟରେ କଣ ତା ବିଷୟରେ କଣ ଭାବିଚ? କେମିତି ସବୁ ମ୍ୟାନେଜ୍ କରିବ?
ମ୍ୟାନେଜ୍ କରିବା ଦେଖିବା ପାଠ ଉପରେ ଡିପେଣ୍ଡ କରିବା ସାର୍ ଙ୍କ ଉପରେ ଡି ପେଣ୍ଡ କରେ ସେମାନେ କେମତି ବୁଝଉଛନ୍ତି। ଆଉ ଯଦି କେହି କିଛି ନ ବୁଝେଇବେ ନିଜେ ମେହନତ କରି ନିଜେ ଇଏ କରିବୁ ଆଉ।
ଆଉ ଏଜ୍ଜାମ୍ ସବୁ ଭଲ ଯାଉଚି?
ହଁ ଠିକ୍ ଠାକ୍ ତ ଚାଲିଚି ଏବେ ଯାଏ। ଦେଖାଯାଉ। ଏଇ ଏବେ ମୁଁ ତ ଡିପ୍ଲୋମା କରୁଛି ଆଉ ଏବେ ଥାର୍ଡ ଇୟର ଜଷ୍ଟ ହେଲା। ସିନିୟର ହେଲି ଆଉ।
ହଁ ତ ସିନିୟର ଆଉ କେହି ନଥିବେ ତମ ଉପରେ ଦାଦାଗିରି ପୁରା ଚଲେଇବ ଆଉ।
ନା ଦାଦାଗିରି କଣ ମୁଁ କେବେ କାହାକୁ ଇଏ କରିନି। ସମସ୍ତେ ସମ୍ମାନ ମୋ ପାଇଁ।
ହଁ ବହୁତ ଭଲ। ଆଉ ତମ କଲେଜ କେମିତି କ ଭଲ ସବୁ?
କଲେଜରେ ହଁ ସବୁ ତ ଏବେ ଭଲ ହିଁ ଚାଲିଛି। ଆଉ ତ ଗୋଟେ ବର୍ଷ ରହିଲା ଗୋଟେ ବର୍ଷ ପରେ କଲେଜ ବି ସରିଲା।
ତମେ ଟେନ୍ଥ ପରେ ଇଏ କଲ, ନା ଡାଇରେଟ୍ ଟୁୱଲେଭ?
ପ୍ଲ ଟୁ ବି ସରିଛି ପ୍ଲ ଟୁ ପରେ ଡିପ୍ଲୋମା କରିଛି ୟା ପରେ ବିଟେକ୍ କରିବି ଆଉ ନହେଲେ ଜବ୍ କରିବି ଆଉ, ଦିଟା ଭିତରେ ଯୋଉଟା ଗୋଟେ କରିବି ଆଉ।
ହଁ ତମ ପ୍ଲସ ଟୁ ପରେରେ ଡାଇରେକ୍ଟ ଡିପ୍ଲୋମା
ଡିପ୍ଲୋମା ଏଥିପାଇଁ କିଲ କି ମୋର ପ୍ଲସ ଟୁ ଟିକେ କମ୍ ମାର୍କ ରହିଥିଲା ଯା ଫଳରେ ମତେ ଭଲ ଇଞ୍ଜିନିୟରି କଲେଜ ମିଳିନଥାନ୍ତା ତା ତ ଡିପ୍ ଡିପ୍ଲୋମା କଲେ ଟେନ୍ଥ ବେସ ରେ ସେଥିପାଇଁ ଟେନ୍ଥ ରେ ମୋର ବହୁତ ଭଲ ସ୍କୋର। କରିଥିଲି ସେଥିପାଇଁ ଟେନ୍ଥେ ବେସ୍ ରେ କରିଦିଲି ଡିପ୍ଲୋମା ଆଉ।
ଭଲ ଟେନ୍ଥରେ ଭଲ ମାର୍କ ଥିଲା।
ହଁ ପ୍ଲସଟୁରେ ଟିକେ ପ୍ରୋବ୍ଲେମ ଯୋଉ ମୋର ଫାମିଲ ପ୍ରୋବ୍ଲେ ଯୋଉ ଟିକେ ମୋର କମିଗଲା ମାର୍କ, ସେଥିପାଇଁ ଟିକେ ସେଥିପାଇଁ ଆଉ ପ୍ଲସ ଟୁ ରେ କୌଣସି କଲେଜ ମତେ ଭଲ ମିଳିନଥାନ୍ତା। କ ଆଉ ସେଥିପାଇଁ ଇଚ୍ଛା ହେଲାନି ଆଉ।
ପ୍ଲସ ଟୁ କୋଉ କଲେଜରେ କରିଥିଲ?
ପ୍ଲସ ଟୁ ମୁଁ କରିଥିଲି ରମା ଦେବୀ।
ଭଲ କଲେଜତ।
ହଁ ତମ ଟେନ୍ ସବୁ କଣ କରୁଛ କଣ ନାଇଁ କହିଲ?
ମୁଁ ତ ଟେନ୍ଥ ପରେ ଡାଇରେକ୍ଟ ଡିପ୍ଲୋମା କରଛି।
ହୁଁ।
ସେମିତି ସବୁ ଅଛି ଭଲ ଆଉ ମତେ ସମସ୍ତେ ବି ହେଇ ହଁ ଟୁୱାଭେଲ ରେ ସେମିତି ଥିଲେ ସବୁ। ଆଡେ ବାହାରକୁ ଆସିବା ପରେ ତ ସାଙ୍ଗ ସହିତ କଥା ନାହିଁ ଇଏ ନାହିଁ।
ହଁ ସେଇ ତ ସମସ୍ତେ ସେଇା ହଁ। ସ୍କୁଲ ଟାଇମ ପାଇଁ ଭଲ ଦେଖେଇ ହୁଅନ୍ତି ତାପରେ ଆଉନାହାନ୍ତି।
ତାପରେ ଆଉ କେହି ପଚାରୁନାହାନ୍ତି।
ସେଇତ ଆଉ ସବୁ ଆଜି ଦିନ ଟା ସବୁ କଣ କଣ କଲ?
ଆଜି ତ ସକାଳୁ ଉଠିବା ପାଇଁ ଟିକେ ଲେଟ୍ ହେଇଗଲା। ଆଠଟା ସାଢ଼େ ଆଠ ଟା ହେଇଗଲା ଉଠିବା ପାଇଁ ମୁଁ ଉଠିକି ବ୍ରସ୍ ଫ୍ରସ୍ କରି ଗାଧୁଆ ଫାଦୁଆ କରି। ଇଣ୍ଟର୍ନସିପ୍ ବାହାରି କଲୁ ଆଜି ମୋ ସାଙ୍ଗ ମୋତେ ଆଣିଲାନି ତ କହିଲା ଘରକୁ ଯିବି ବୋଲି। ତ ମୁଁ ବସ ରେ ଆସୁଛି ଦିଟା କରି ଆସୁଛି ପିଲା ବେଳକୁ ବି ମୋର ଟିକେ ଲେଟ୍ ହେଇଯାଇଥିଲା ମୋ ନ ଶାଗ ବି ପଳେଇ ଆସିଥିଲା। ତ ମୁଁ ସେମତି ପଳେଇ ଆସିଲି ଆଉ।
ଓହୋ।
ଆଉ ତମର କଣ ଥିଲା?
ହଁ।
ତମର କେମିତି ଥିଲା ଆଜି ଦିନଟା?
ମୋର ସେଇ ଉଠିଲି ସେ ସାତଟା ବେଳକୁ, ମୋର ନିତ୍ୟ କାମ ସାରିଲି ଖାଇ ପିଇ କି ଇଣ୍ଟର୍ନସିପ୍ ପାଇଁ ବସ୍ ରେ ବସିଲି ଆସିଲି। ଆପରେ ଅଫିସ୍ ରେ ତ ଆଜି ସିଫ୍ଟିଙ୍ଗ କାମ ଚାଲଥିଲା, ସେଇଥିରେ ଟିକେ ଦେ ଦେଖା ଚାହାଁ କରୁଥିଲି। ଆଉ ଏତେଡ ହୋଉ ଆମେ ପରେ କଥା ହବା ଆଉ।
ହଉ।